ବରମ୍
ପ୍ରଣାମ ବାନ୍ଧବୀ କଣ କରୁଛନ୍ତି?
ହଁ କରଥିଲି ଟିକେ ରୋଷେଇବାସ ସାରିକି ଆପଣଙ୍କ କଥା ମନ ପଡିଲା ମୁଁ ଟିକେ କଥା ହେଇଯଏ ଆଉ।
ଅ ହଁ ଆଜି ରୋଷେଇ କଣ କରୁଚନ୍ତି?
କଣ କରିଚି ସକାଳେ ତ ଟିକେ ଜଳଖିଆ ପ୍ରସ୍ତୁତି କରିଥିଲି ଖାଇ ଦେଇଚୁ। ଆଉ ଏବେ ଏଇ ମା ମୋ ଭାତ ଆଜି ଶୁକ୍ରବାର ଯେହେତୁ ଅଛି କାଲି ମାଛ ଆଣିଥିଲେ ମାଛ ଭାତ ମାଛ ବନ୍ଦୋବସ୍ତ କରିଛି କରିବି ବୋଲି କରିନି ସେ ପୁଅ ଟିକେ ଆସିବ ହଷ୍ଟେଲେ ରୁ ଲେଟ୍ ହେବ ତ। ଆରେ ବନ୍ଦୋବସ୍ତ ଖାଲି କରିକି ରଖିଛି କରିନି ଆଉ ମାଛ ଭାଜିଛି ମସଲା ବାଟିଛି କରିନି ଆଉ।
ଓହୋ ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ନା ଆଜ୍ଞା?
ହଁ ହଁ ଭଲ ଅଛି।
ଆଉ କଣ ଖାଇଥିଲେ କଣ?
ଖାଇଥିଲି ତ ସକାଳେ ରୁଟି ସନ୍ତୁଳା।
ଆଜ୍ଞା।
ଆଉ ରୁଟି କରିଦେଇଥିଲୁ ସନ୍ତୁଳା ଖାଇଥିଲୁ ଆଉ ସେଥିପାଇଁ ଖାଇବା ଟିକେ ଲେଟେ କରିବୁ ଆଉ। ଗୋଟେ ଦିଇଟା ବେଳକୁ ଖାଇବୁ ଆଉ।
ଗୋଟେ ଦିଇଟା ବେଳୁ ଖାଇବେ ନା ମୁଁ ହେଇ ପ ପଖାଳ ଖାଇଥିଲି ଦହି ପଖାଳ ଦହି ପଖ ପଖାଳ ବଡ଼ିଚୁରା ଆମ୍ବ ଆଳୁ ଭର୍ତ୍ତା କାକୁଡ଼ି ଆଉ ଉଁ ଯୋଉ କଣ କୁହନି ଏଟା ଯୋଉ କଣ କୁହନି ଶାଗ ଭଜା କଳମ ଶାଗ ଭଜା ସଜନା ଶାଗ ଭଜା କଖାରୁ ପକେଇକି ଏଇ ସେଇଆାକୁ ଭାତ ମୁଟେ ଖାଇଥିଲି ଆଉ।
ବାପରେ ବାପ ଦହି ପଖାଳ ସାଙ୍ଗରେ ଏତେ ସାରା ଖାଦ୍ୟ ଖାଇଚନ୍ତି ଆପଣ କୋହୁଚନ୍ତି ମୋ ବାଟିରୁ ନାଳ ବାହାରିଲାଣି।
ହୁଁ ହୁଁ।
ବହୁତ ବ ବିହୁତ ବଢିଆ ଖାଦ୍ୟ। କଣ କରିବି ମୁଁ ଟିକେ ସମୟ ପାଇବିନି ଆଜି କିଛି କରିପାରିଲିନି ରୁଟି ଶନ୍ତଳା ଟିକେ କରିଦେଇଥିଲି। ୳ ସେଉଖାଇଥିଲୁ ଆଉ ମାଛ ଭାତ ଟିକେ କରିଦେବି ଖାଇବେ ଆଉ।
ଆପଣ ଦହି ପଖାଳ ନହେଲେ କରିଦେଲେନି ଖାଇଥାନ୍ତେ।
ଭାବି ତଥିଲି ବହୁତ ଖରା ଗରମକୁ କରିବି ବୋଲି ଭାରି ଭାବିଥିଲି ଆଜି ଟିକେ ସମୟଯଦି ସମୟର ଅଭାବ ହେଲା ସେ ଟିକେ ବାରି ବଗିଚାରେ ଟିକେ ସମୟ ସକାଳୁ ଅତିବାହିତ କରିଦେବି ଏ ଦଟା ମାଛ ଡକୁ ଆଣିଥିଲେ ତାହା ଧିରେ ମାଟି ଫାଟି ଟିକେ ଦେଇକି ପୋଷା ପୋତି କଲୁ।
ଆଜ୍ଞା।
ମାଟି ଟିକେ ବୋଇକି ଜଳେଇବାକୁ ପଡିଲା ଆଉ ସେଇଥିପାଇଁ।
ଆପଣ ବାରିଗଛ ଗଛ ଲଗେଇଛନ୍ତି?
ହୁଁ ଗଛ ତ ବହୁତ ଢେରସାରା ଲଗେଇଛି ବାାରିରେ ଆଉ ଏଇ ଗୋଟେ ଛୋଟ ଉଦ୍ୟାନ ଟେ କରିଛି ସେଇଠି ଛୋଟ ଛୋଟ କୋଉଠି ଜରି ଖଳିଆରେ ଦିଟା ମାଟି ଦେଇକି ଗଛଟେ ପୋତିଛି କୋଉଠି ଏଇ ଯୋଉ ମା ଛୋଟ କୋଉ ଗୁଡାକ ଆଣିଛନ୍ତି ତା ଦେହରେ ବାଟି ଦେଇକି ପୋତିଛି ଭଲ ହେଇଛି।
କି କି ଗଛ ଲଗେଇଚନ୍ତିସେ ଯୋଉ ଛୋଟ ଉଦ୍ୟାନରେ କି କି କି ଗଛ ଲଗେଇଛନ୍ତି?
ଫୁଲ ଫୁଲ ଆଣିକି ନର୍ସରୀରେ ଲଗେଇଥିଲି ଆଉ ସେ କି ଡାଲିଆ ମ୍ଲି ଗୋଲାପ ଅଳ୍ପ ଅଳ୍ପ ଲାଗିଛି ବେଶୀନୁ। ହଁ ହଁ ଏ ଅଳ୍ପ ଅଳ୍ପ ଗୋଟେ ଗୋଟେ ବୁଦା କରିଚି ଆଉ ତା ସାଙ୍ଗରେ ବାଇଗଣ ବି ବୁଦା ପଦେଇଛି ଲଙ୍କା ଦିିବୁଦା ପ ଦେଇେଇଛି ଏଇ ମାଛ ଟକୁ ଗୁଡା ଟିକେ ଲମ୍ବା ଲମ୍ବା ରହୁଛି ସେଇଥିରେ ଯୋଉ ମାଟି ଟାକି ପୋତିଛି ସିଏ ଭଲ ହେଇଛି ସେଇଥିପାଇଁ କାଲି କହିଥିଲି ସେ ସାର୍ଙ୍କୁ ଆଣିଥିଲି ଦିଟା ଡବା ସେଇଥିରେ ଆଜି ମାଟି ଫାଟି ଟିକେ ପୋତିକ କି ମୁଁ ତା ବ୍ୟବସ୍ଥା କରୁଥିଲୁ ଖତ ଫତ ଟିକେ ମାଟିିରେମିଶେଇକି ତା ବ୍ୟବସ୍ଥା କରିୁଥିଲୁ ସକାଳୁ ଟିକେ ଡେରି ହେଇଗଲା। ଆଉ ଦହି, ପଖଳ କରିଥିଲି ହଁତରକାରି।
ଉଁ ହୁଁସେଇ ବା ସକାଳୁଆ କାମ ରହିଲେ କଣ କିଛି କରିହବ ଆଉ କିଛି। ଇଚ୍ଛା ହଉଛିଖରା ପାଇଲାଣି ତୋ ଦେହରେ?
ତୁଆସିକି ଠାକୁରଙ୍କର ପୂଜା ସାରିଲା ବେଳକୁ ଆଉ କିଛି ମାନେ ଉଁ କରି ଖାଆ।
ସେତେବେଳୁ ଦେହ ଦେହ କଣ ହେଲାଣି ଆଉ କଣ କରିବାକୁ କଣ ଇଚ୍ଛା ହଉଛି। କୁଆଡୁ ଏଣୁ କାମ କରିବୁ ନା ସେଣୁ କାମ କରିବୁ ହଁ।
ମାଛ ଦେଇ ପଠେଇଥିଲି ସେଇ ଗୁଠକକରି କଥାବଚି କରି ରଖିଛି ସେ ପୁଅ ଆସିବ ବୋଲି ଫୋନ କରିଥିଲା। କଷ୍ଟ ହେ ସେ ଟିକେ କରିବେ ଆଉ।
ପୁ ଆଜି ହଷ୍ଟେଲରୁ ଆଉଛି?
ହୁଁ ଆସିଲେ ମିଶିକି ଖାଇବୁ ସେ ଯୋଉ ମୁଁ ଆଉ ଶୀଘ୍ର ଟିକେ ରୋଷେଇ କଲି ଆସିଲେ ଗରମ ଗରମ ଟିକେ କରି ଖାଇବୁ।
ହୁଁ ହୁଁ। ଏଇ କାମ ବ୍ୟାସ୍ତକୁ ଛୁଆ ଆସିବାକୁ କଲା ବଳୁକୁ ରୋଷେଇ ବାସେଇ ସେଇ ଯୋଉ ଟାଇମ କୁଆଡୁ ହଉଥିବ ସମୟ।
ହଁ ଗରମ ଟା ତ ବ ଦେଟା କଣ?
ବେଶି ଏଇଠି ଦି ଚାରି ଦିନ ହେଲାଣି ମୋଟୁରୁ ଭରସା ହିଁ ନାହିଁ। ଖାଲି ଗରମ। ଗରମ ତ ଗରମ ଗଛ ଟିକେ ହଲଅନ୍ତା ଗଛ ବି ହଲିଆ ନା ଧରୁନି।
ଏବ ବର୍ଷ ବୃଷ୍ଟିପାତ ବହୁତ କମ ରହିବ ଏଲିନ ପ୍ରଭାବ ଯେହେତୁ ରହୁଛି ଛି ଗରମ ଟା ବି ବହୁତ ରହିବ ତେଣୁକରି ଆମକୁ ହିଁ ସହାୟକ କରିବ ଆମକୁ ହଡଜଷ୍ଟ କରିବାକୁ ପଡିବ କଣ କରିବା।
ଆଉ କଣ କରିବା କଣ ଆଡଜଷ୍ଟ ନ କଲେ ଆଉ କଣ କରିବା ଖାପଖୋଇ ଯଦି ସବୁ ଋତୁ ସହିତ ଯଦି ଖାପଖୋଇ ଯଦି ନ ଚଳେଇ ପାରିବା-ଉଁ-
କିନ୍ତୁ ଏବେ ସ୍କୁଲ୍ ବି ଖୋଲିଗଲାଣି ପିଲାମାନେ ବି ହଇରାଣ ହେବେନି।
ହଁ।
ଖାଲି ଯେତେବେଳେ ଯିବେ ଟିକେ ସାବଧାନ ସହିତ ଯିବାକୁ ପଡିବ ଟିକେ ଦହି ପାଣି ହଉ ଓଆରଏସ୍ ହଉ ଏଗୁଡ଼ା ସବୁ ଟିକେ ପିଆ ପିଇ ବହୁତ୍ ପ୍ରଚୁର ପରିମାଣରେ ପାଣି ଏଭଳି ଦେହକୁ ଦରକାର୍ ଯେତେ ଝାଳ ବହୁ ଆମର ଦେହରୁ ସବୁତକ ଝାଳ ବହିଯାଉଚି ତେଣୁ ଲେମ୍ବୁ ପାଣି ହଉ ଦହି ପାଣି ହଉ ଓଆରଏସ୍ ଗୁଣ୍ଡ ଏଗୁ ନିହାତି ଦରକାର୍। ସଫିସେଣ୍ଟ୍ ପାଣି ଖାଦ୍ୟ ବରଂ କମିଗଲେ ଚଳିବ ସଫିସେଣ୍ଟ୍ ପାଣି।
ଦେହରେ ପାଣି କାରଣ ସେ ଯଉ ଝାଳ ବାଟେ ବହି ପଡୁଚି ନା ସଫିସେଣ୍ଟ୍ ପାଣି କିନ୍ତୁ ଦେହରେ ଆ-ରହିବା କଥା।
ଗଛ ପବନ ଟିକେ ବି ହଲୁନି। ଆଉ ସେଥିପାଇଁ କଷ୍ଟ ଟା ହଉଚି। ବି ସେଇଆ ହଉଚି।
ହଁ ଆମ -ଆମ ଆଡ଼େ ବା ସେଇଆ ମୁଟୁରୁ ଗଛ ଟିକେ ହଲିଆର ନାଁ ହିଁ ଧରୁନି। ଆଉ ତା ଦେହରେ ଯଉ ଉଦୁଉଦିଆ ଖରା କୁହନା ଘରୁ ଟିକେ ପାଦ କାଢି ହଉନି।
କଣ୍ କରିବା ସ୍କୁଲ୍ କଲେଜ୍ ଖୋଲି ଗଲାଣି ଛୁଆ ଯିବେ।
ମତେ ଲାଗୁଚି ଏଇ ସ୍କୁଲ କଲେଜ ବି ସରକାର ବନ୍ଦ୍ କରିଦବ।
ଖରାକୁ।
ଆମର ଏଇ ବାରିପଟେ ଟିକେ ଗଛ ଅଛି ଗଛ ହେଲେ କଣ ହବ ପବନ ଟିକେ ହେଲେ ସେ ପବନ ଟିକେ ଲାଗନ୍ତା।
ସା- ହଁ ଏଇ ଯଉ ଉଦୁଉଦିଆ ଖରାରେ ଛୁଆ ସ୍କୁଲୁ ଯିବେ ସ୍କୁଲୁରୁ ଆସିବେ ଛୁଆ ଆଉ ବଞ୍ଚିବେନା।
କଣ କରିବା।
ବୁଝିପାଇଲେ ଯଉ ଉଦୁଉଦିଆ ଖରା ହଉଚି
ମୁଁ ପା ଏଇ ଛାତ ଉପରକୁ ଦି ଖଣ୍ଡ ଲୁଗାପଟା ନେବି ବୋଲି ଆଉ ନେଇପାଇଲିନି ଥୁଇଚି ତଳେ। ଏତେ ଖରା ଶୁକେଇବା
ଏତେ ଖରା ଜୀ ମାନେ ଯାଇକି ଛାତ ଉପରକୁ ଲୁଗା ଶୁକେଇ ନଥିବ ଦେହକୁ ମୁଣ୍ଡ ବୁଲେଇବ ମୁଣ୍ଡ ତାତିକି ପୁରା ଇଏ।
ଉଁ- ହୁଁ ସେଇପାଇଁ ନେଇନି ମୁଁ କହିଲି ସନ୍ଧ୍ୟାବେଳେ ଟିକେ ଖରା କମିଯାଉ ନେଇ ପକେଇଦେବି ସେ ବାଜିଯିବ।
ହଁ। ଛାତ ଉପରକୁ କଣ ଲୁଗା ନବ ଘରେ ପା ଲୁଗା ପକେଇଲେ ଲୁଗା ଶୁକିଯିବ ଛାତ ଉପୁରୁ ଏ ଖରା ଦିନେ
ହଁ। କଣ କରିବା ସେ ନା ରୋଷେଇ କରିବାକୁ ମନ ହଉଚି ନା ଖାଇବାକୁ ମନ ହଉଚି କଣ କରିବା କରିବାକୁ ପଡୁଚି।
ଖାଲି ଏ ଖରା ଦିନେ କିଛି କରିହବନି ବୁଝିପାଇଲେ।
ପଖାଳ ସବୁଠୁ ବେଷ୍ଟ୍ ଜିନିଷ।
ଗରମ୍ ଭାତ ବି ଖରା ଦିନେ କଣ ଖାଇବାକୁ ଇଚ୍ଛା ହଉଚି।
ବିଲକୁଲ୍- ବିଲକୁଲ୍ ନୁହଁ ବିଲକୁଲ୍ ବି ନୁହଁ।
ଖାଲି ଗଳ- ପଖାଳ ମୁଠେ ପଖାଳକୁ ଦହି ପଖାଳ ଦହି।
ଦହି ପଖାଳ ମୁଠେ ଖାଇକି ପଡିଯିବ ସେ ବଢିଆ। ଯାହା ଖାଇବା ଘରେ ରହିବା କଣ କରିବା ବାହାରକୁ ସବୁ କାର୍ଯ୍ୟ ବ୍ୟସ୍ତ ଲୋକ ସବୁ ବାହାରକୁ କାର୍ଯ୍ୟ କରିବାକୁ ଯାଉଚନ୍ତି ସେମାନେ କଣ କରିବେ ଏତେ ଖରାରେ।
ସେୟା ବା।
ହଁ ସ୍କୁଲ କଲେଜ ବସ୍ ରେ ଆସିଲା ବେଳକୁ ଆଉଟୁ ପାଉଟୁ ହେଇଯାଉଛନ୍ତି, ସେ ବସ୍ ରେ ଏତେ ଗରମ ମାନେ ଛୁଆଙ୍କର ସେନ୍ସ ପଳଉଛି। କାଲି ପୁଅ ଫୋନ କରିଥିଲା ଆଉ ଗୋଟେ ଝିଅଟେ ର ସେନ୍ସ ପଳେଇଲା, କଣ କରିବା ଅଚେତ ହେଇଗଲା।
ଏଇ ଗରମରେ?
ହୁଁ ମୁଁ ସେ ଯୋଉ କହି ଚାଲିଚି ପାଣି ଧରିକି ଯାଅ ଯିଏ ଯାଉଛ କଲେଜ ଫଲେଜ୍ ସ୍କୁଲ ହୋଉ। ଛୋଟ ଛୁଆ ଗୁଡା ସବୁ ସାଇକେଲ ଫାଇକେଲ ଯାଉଛନ୍ତି।
ହଁ।
ବର୍ଷା ଟିକେ ହେଲେ ଟିକେ ଭଲ ଲାଗନ୍ତା ଆସିକ ବର୍ଷା ଆସ ଆସାଢ଼ ମାସ, ଆସାଢ଼ ମାସ ହେଲାଣି।
ହଁ, ବର୍ଷା ହେବା ନାଁ ଧରୁନି।
ନା ଆଉ ସେଥିପାଇଁ ବି ମଣିଷ ସମୟ ଯାଇ ଗଛ ଫଛ କାଟି ଦଉଛନ୍ତି। ଆଉ ସେଥିପାଇଁ ବର୍ଷାର ପରିମାଣ ବି କମିଗଲାଣି। ଗଛ ଯେହେତୁ କମିଗଲାଣି ବର୍ଷା ପରିମାଣ କମିଗଲାଣି।
ଗଛ ତ ଆମ ଆଡ଼ ମୁଟରୁ ଗଛ ହେଇନାହିଁ।
ତେଣୁକରି ସମସ୍ତେ ଲଗେଇବା କଥା ସମସ୍ତେ ଆମ୍ଭକୁ କଣ ସବ ବଡ ଗଛ ତାଳ ଏଇଗୁଡା ସବୁ ମଞ୍ଜି ନେଇକି ବାହାରେ ପକେଇକି ଗଛ ଗୁଡା ସବୁ ସୃଷ୍ଟି କରିବା। ଜଙ୍ଗଲ ଯଦି ନଷ୍ଟ ହବ ସବୁ ସଇଲା ଆଉ। ଆମ ହାତରେ ଆମେ ଗଛ ହାଣିବା ଆମେ କହିବା ଗରମ ହଉଛି କ
ଗରମ ହୋଉଛି, ହଁ ଏଟା ବି ଗୋଟେ କଥା।
ଆ ଗଛ ଲଗେଇବାକୁ ପଡିବ ସମସ୍ତେ ସଚେତନ ହେଇକି। ନହେଲେ ଆଉ ଆମ ପୂର୍ବ ପିଢି, ହଁ ଆମ ପରପିଢି ବହୁତ ହଇରାଣ ହେବେ।
ବହୁତ ହଇରାଣ ତ ହେବେ ହେବେ ଟିକେ ଅମ୍ଳଜାନ ବି ପାଇବେନି।
ସେଇଥିପାଇଁ ଆମେ ସଚେତନ ହେଇକି ଯଦି କିଛି ଗଛ କରିଯିବା ସେମାନେ ଟିକେ ସେ ସୁଖ ଶାନ୍ତିରେ ରହିବେ।
ହଁ ବା ସେଇଆକୁ ଯେତେ ଗଛ ଲଗେଇବା ହଁ।
ଏଇ ବଗିଚାରେ ଗଛ କଲେ କଣ ହବ କିନ୍ତୁ ବଡ ଏବେ ଦେଖନ୍ତୁ ଯେତିକି ସେ ବିଜୁଳି ଆଗରେ ଥିଲା ଏଇଭଳିଆ ବଜ୍ର ହାର ହଉଥିଲା। କାରଣ ତାଳ ଗଛ ସବୁ ସପିସେଣ୍ଟ ଥିଲା।
ନା।
ତାଳ ଗଛ ସବୁ ଥିଲା, ଆଉ ଯୋଉ ଏବେ ତାଳ ଗଛ ନାହିଁ। ସେଇଥିପାଇଁ ସବୁ ଯା ବଜ୍ରପାତ ଦେଖିବ ଗୋଟେ ଗୋଟେ ବର୍ଷ ହବ ବଜ୍ରପାତ ହେଲା ବେଳକୁ ପାଞ୍ଚ ଛୁଆ ମରଚଛନ୍ତି, କୋଉଠି ଖେଳ ପଡିଆ ଲାଗି ହେଲା ପାଞ୍ଚ ଛୁଆ ମରଛନ୍ତି, କୋଉଠି ଗାଈଗୋରୁ ହେଲେ ମରଚଛନ୍ତି। ତମେ ସମାଚାର ଦେଖିବ ତମ ମୁଣ୍ଡ ମନ କଷ୍ଟ ହବ, ସେଇଥିପାଇଁ
ହଁ ପା ଏଇ ଯୋଉ ଗଛ ପଛ କାଟି ଦଉଛନ୍ତି ଘର କରୁଛନ୍ତି, କାରଖାନା କରୁଛନ୍ତି। ଉ ମେସିନ୍ ଘର କରୁଛନ୍ତି, ତାଳ ଗଛ ହେବାକୁ କେ ତେ ସମୟ ଲାଗିବ ହୁଁ।
ଆମର ଦେଖ ସମୁଦ୍ର କୂଳେ ସବୁ ଝାଉଁ ବଣ ଥିଲା ସେ ଯୋଉଟା କି ମାଟି ଟାକୁ ସବୁବେଳେ ମାନେ ତା ଚେର ଦ୍ୱାରା ବାଲିଟାକୁ ସେ ବାନ୍ଧି ରଖୁଥିଲା ହଁ ଆଉ ଏବେ ସେଗୁଡା ସବୁ ହେଇଗଲାଣି ସମୁଦ୍ର ସବୁ ଜନବସତି ଆଡକୁ ମାଡି ଆସିଲାଣି।
ହଁ।
ଯେତିକ ବିପଦର ସମ୍ମୁଖୀନ ମଣିଷ
ଯଦି ସୁନାମ ଫ ସୁନାମି ହେଲା ସବୁ ପାଣି ଗୁଡା ଉପରୁକୁ ଉଠୀ ଆସିବ।
ମଣିଷ ସୃଷ୍ଟି କରୁଛି, ମଣିଷ ହିଁ ଭୋଗୁଛି।
ହୁଁ।
ଆଉ କଣ କରାଯିବ।
ଆପଣଙ୍କ ସହିତ କଥା ହେଇ ମତେ ଭୋଉତ ଭଲ ଲାଗିଲା ମତେ ଏତେ ସବୁ କିଛି ଶି ଖିଆକୁ ମିଳିଲା ମୁଁ ଭୋଉତ ଖୁସି ଆପଣଙ୍କୁ କିମତି କିପରି ଲାଗିଲା?
ହଁ କଥା ହେଇକି ତ ବ ଉଁ ସାଙ୍ଗସାଥି ବନ୍ଧୁବାନ୍ଧବ ସବୁ କଥା ହେବେ ମନଟା ସ୍ପେ ହାଲକା ହେଇଯାଏ ମନର ଭା ବନାଟା ପ୍ରକାଶ କରି ହୁଏ ସେଇଟା ଗୋଟେ ଭଲ ବଡ ଚିନ୍ତାଧାରା ମୋର ଭଲ ଲାଗେ ମତେ। ସେଇଥିପାଇଁ ମୁଁ ମଝିରେ ମଝିରେ ଟିକେ କାମ ବ୍ୟସ୍ତତା ଭିତେରେ ମଝିରେ ମଝିରେ ଏଁ ଉଁ ସାଙ୍ଗସାଥି ସମସ୍ତଙ୍କୁ ଟିକେ ଫୋନ୍ ଦ୍ଵାରା ଯୋଗାଯୋଗ କରେ।
ଉୁଁ ହୁଁ ମତେ ବି ଆପଣଙ୍କ ସହିତ କଥା ହେଇ ଭୋଉତୁ ଭଲ ଲାଗିଲା। ଆଉ ଆପଣ ଯାଆନ୍ତୁ କଁ କରିବେ ଖାଇଆକୁ କରିବେ ଆପଣଙ୍କର ପୁଅ ଆସଚି ତ।
ହଉ ହଉ ଆପଣଙ୍କ ସହିତ କଥା ହେଇକି ମତେ ବୋହୁତୁ ଭଲ ଲାଗିଲା ଆଉ ଗୋଟେ କଥା ଆପଣ ଆଉ କେତେବେଳେ ମନେ ପକେଇ ମତେ ଟିକେ କଲ୍ କରିବେ।
ଆଜ୍ଞା ଆଜ୍ଞା ନିଶ୍ଚିତ ମୁଁ ଫୋନ କରିବି ଆପଣ ଯାଆନ୍ତୁ କଁ କରିବେ ଆଉ। ଲଖୁଚି ନମସ୍କାର ନମସ୍